ହାଲୋ ଜୟ ଜଗନ୍ନାଥ।
ଆଉ କଣ କରୁଚ?
ଏଇ ଛାତ ଉପରେ ବସିଛି ତମେ କଣ କରୁଛ?
ସେଇ ବସିଛି ଆଉ ଖାଇସାଇଲନି।
ଉୁଁ ହୁଁ ଖାଇସାଇଲଣି।
ହଁ ମୁଁ ଖାଲି। ଯୋଉ ସେଉ ଖାଇଥିଲି ଛଣା ସେଉ ଯୋ
ହୁଁ।
ଖାଇଥିଲି।
ମୁଁ କିଛି ଖାଇନି ମୁଁ ଟିକେ ଯାଇଥିଲି ସନ୍ଧ୍ୟା ବେଳେ ବଜାର ଯାଇଥିଲି ଟିକେ ସୌଉଦା ଆଣିବା ପାଇଁ। ପାଇଁ ଘର ଆଉ ଆଣିକି କିଛି ଖାଇନି ଆଉ।
ଏକାଦରେ ରାତିରେ ଖାଇକି ଶୋଇ ବିି ଟିକେ ପେଟ ଟା କାଟୁଛି ତ ସେଇଥିପାଇଁ।
ବଜାରୁ କିଛି ଖାଇକି ଆସିଛ ନା ଆସିନା।
ନା ବଜାରରୁ କିଛି ଖାଇନି ମୁଁ ପେଟ କାଟୁଛି ଆଜି ଗୁରୁବାର ଥିଲା ତ। ଆଉ ବୋଉ କରିଦେଇଥିଲା ଅରୁଆ। ତ ସେଇ ଅରୁଆ ଖାଇକି ମୋ ପେଟ କାଟୁଛି। ତମେ କଣ ଖାଇଥିଲ ଆଜି ଖରା ବେଳେ?
ଖରାବେଳେ ଆଜି ସେଇ ଆଜି ଗୁରୁବାର ନା କିଛି ଆଇଁଷ ଦିନ ସାଧା ଉପରେ ଯା ତ ଡାଲି ଭଜା। ଭେଣ୍ଡି ଆଳୁ ଭଜା ଶାଗ ଭଜା। ଆଉ ଆଳୁ ଭର୍ତା। ଆଳୁ ଭାତଟ ତ ସ ଖାଉ
ଓହୋ ସେଇଟା ତ ପ୍ରମୁଖ ଖାଦ୍ୟ ଆଉ ଆଳୁ ଭ ଆଳୁ ଚକୁଡ଼ାଟା ଆଉ।
ଆମ ଓଡିଆ ମାନଙ୍କର ଆଳୁ ଚକୁଡା ହେଲା ସବୁଠାରୁ ବ ପସନ୍ଦର ଖାଦ୍ୟ ସେଟା। ଆଉ ତମେ ସିଲେଇ ଫିଲେଇ ଶିଖିଛ।
ଟିକେ ଟିକେ ମାରେ।
ଓହୋ। ଆଉ କଣ କୁହ ଆଜି ତମେ ନ୍ୟୁଜ୍ ଦେଖିଛ କି ନାଇଁ?
ଏଇ ଯୋଉ ଝିଅ ଟା ଠେଲିକି ସେ ଯୋଉ ପୁଅ ଟାକୁ ପାହାଡ ତଳୁ ମାରିଦେଲା ମ।
ମୁଁ ଦେଖିନଥିଲି ମୋ କେବେ।
ହୁଁ। ସେଇଟା ବା ଏଇ ହବ କିଛି ଦିନ ତଳ ସେ ଯୋଉ ଝିଅ ଟା ମାରିଦେଲା ସେ ଯୋଉ ପୁଅଟାକୁ ସେ ତା ସହିତ ବାହାଘର ପସ୍ତା ପଡିଥିଲା। ଆଉ ପସ୍ତା ପଡିଥିଲା ଯେତେବେଳେ ସେ ସେ ଝିଅ ଟା ଅ ଯାଇକି ରହିଲା ମାନେ ତା ସହିତ ବୁଲାବୁଲି କଲା। ତାପରେ ବୁଲିବାକୁ ଯାଇଥିଲେ ସେମାନେ ପାହାଡ଼ ଉପରକୁ ସେ ପାହାଡ଼ ଉପରୁ ତାକୁ ଠେଲି ଦେଇକି ମାରିଦେଲା।
ସେ ପୁ ଝିଅ ଟା ଅଲଗା ଗୋଟେ ପୁଅ କୁ ଭଲ ପାଉଥିଲା ସେ ତାରି ବ ପ୍ରେମିକା ସହିତ ମିଶିକି ଦି ଜଣ ମିଶିକି ତା ମଙ୍ଗେନ୍ଦର କୁ ମାରଦେଲେ ଆଉ। ତମେ ଶୁଣିଚ ନା ଶୁଣିନ? ହାଲୋ।
ତମ ନେଟୱାର୍କ ପ୍ରୋବ୍ଲେମ୍ ଅଛି ବୋଧେ ଆସୁନି କଥାଟା। କୋଉଠି ଅଛ କି? ହାଲୋ।
ହାଲୋ।
ହଁ ତମେ କୋଉଠି ଅଛ ତମ କଥା ଟା ଟିକେ ଆସୁନି ହଁ ହଁ ଶୁବିଲା ଏବେ।
ହଁ ହଁ ମୁଁ ଘର ଭିତରେ ଥିଲି ତ ନେଟୱର୍କ ବୋଧେ ପାଉନଥିବ ବାହାରକୁ ପଳେଇ ଆସିଲି।
ଓ ତମର ସେପଟେ ନେଟୱାର୍କ ଆସୁନି କି ଗାଁ ରେ?
ନା ଆମ ଗାଁ ରେ ନୁହ ଆମ ଘର ପାଖରେ ଟାୱାର ଖୁଣ୍ଟି ବସିଚି ନେଟୱାର୍କ ଆସଚି କିନ୍ତୁ ଏଇ ଆପ ରେ ଟିକେ କଥା ହେଲାଳୁ ନେଟୱର୍କ ଇଶୁ ହୋଉଚି।
ଓହୋ ଏଥିରେ ଟିକେ ନେଟୱାର୍କ ଅଧିକ ଦରକାର ସେଇଥିପାଇଁ ବୋଧେ ଆଉ।
ମାନେ ବହୁତ ପିଲା ନା।
ଆଉ ଯୋଉ ଆଉ ଗୋଟେ କେସ୍ ତମେ ଶୁଣିଚ ନା ଯୋଉଟା ଟ୍ରେନରେ ମର୍ଡର ହେଇଚି। ମେଟ୍ରୋ ଟ୍ରେନରେ।
କାହାର କହିଲ?
ଯୋଉ ସେ ମାନେ ଗୋଟେ ଲୋକଟେ ଯାଉଥିବ ଆଉ ସେ ଲୋକ ଟା କଁ କରିବ ନା ଅଁ ମାନେ ଅଲଗା ମାନେ ସେ କହିବ କି ସେ ଲୋକଟାକୁ ଟିକେ ଭାଇ ଡୋ ଟା ଦେଇଦିଅ ବର୍ଷା ପକଉଚି ଜୋର ହଉଚି ସେ କହିବ କି ମୁଁ ଦେବିନି ତମର କିଛି ପ୍ରୋବ୍ଲେମ ହଉଚି ଏଠି ପଳା। ତାପରେ ଇଏ କହିବ କି ମୁଁ ତ ତମ ସହିତ ଭଲରେ କଥା ହଉଚି। ଆଉ ତମେ ବି ଭଲ ଭଲରେ କହିପାରିବ ଏମିତି ଖରାପ ରେ କାହିଁ କହୁଚ? ହେଟୁ ସିଏ ତାପରେ କହିବ କି ଆଉ ଅବିକା ତତେ ମୁଁ ଭଲ କୋଉଟା ଖରାପ କୋଉଟା ଦେଖେଇକି ତାକୁ କଁ କରିବ ନା ଛୁରୀ ଭୁଷିଦବ ଛୁରୀ ଭୁଷିକି ତାକୁ ମାରିଦବ। ହାଲୋ। ହଁ ଏଇଟା ମୁଁ ଦେଖୁଥିଲି ନ୍ୟୁଜ ମୁଁ ଟିକେ ଦେଖେ ତ ସେଇଥିପାଇଁ ମୁଁ ଟିକେ ଦେଖୁଥିଲି ଆଉ।
ନ୍ୟୁଜ୍ ମାନେ
ଟିକେ ତମେ ଆ ଟିକେ ପଦାକୁ ପଳି ଆସୁନ।
କହଲି ଟିଭିରେ ଖବର ସ ଶୁଣିବା ନ୍ୟୁଜ ପେପର ଖବରକାଗଜ ପ୍ରତିଦିନ ପଢିବା ଏସବୁ ଭଲ ଅଭ୍ୟାସ ଯାହା ହଉ ତମେ ସବୁ
ହଁ ମତେ ଟିକେ ଭଲ ଲାଗେ ମାନେ ଟିକେ ସବୁଦିନିର ଖବର ଶୁଣିବା ପାଇଁ କଣ ଦୁନିଆରେ ଚାଲିଚି କେମିତି ଦୁନିଆ ମତେ ଟିକେ ଭଲ ଲାଗେ ଶୁଣିଆ ପାଇଁ ଆଉ। କାହିଁକିନା ଆମେ ସ-ସିନା ଦେଖିଲେ ଆମେ ବି ଶିଖିବା ନା କି କୋଉଟା ଆମ ପାଇଁ ଭଲ ଆଜିିକାଲି କଳିଯୁଗ ନା ଏଟା। ତ ତମେ ନିଜ ସୁରକ୍ଷା ନିଜେ କରିବ ତମ ସୁର କ୍ଷା କରିବା ପାଇଁ କେହି ଆସିବେନି। ତ ବାହାରେ କାହା ସହିତ ବି ଯୁକ୍ତି କରିବା କଥା ନୁହଁ କାହା ସହିତ ବି ଝଗଡା କରିବା କଥା ନୁହଁ। କିଏ କେତେବେଳେ କୋଉ ମାନେ ଥିବ କୋଉ ଇଏ ରେ ତମୁକୁ ସେ ମାରିଦବ ନା।
ସେଇପା ଲୋ-ଆଜିିକାଲି ଏଟା କଳିଯୁ
ଆଉ କେହି କାହା କଥା ଶୁଣୁନାହାନ୍ତି କାହିଁକି ନା ସେମାନେ ଚାହୁଁଚନ୍ତି ଯେ କି କେମିତି ଆ-ଉ ଖାଲି ଆକୁ ମାରିଦବୁ ତାକୁ ମାରିଦବୁ ନିଜ ନିଜ ଲୋକ ଭି ଭିତରେ କ-ହଣା ମରା ଏଇଭଳିଆ ଆଉ କଳି ଯୁଗ ନା ଏଟା ତ କଳିଯୁଗ ଏମିତି ହିଁ ସରିବ।
ପ୍ରକୁତରେ ଜାଣିଚ ନା କଳିଯୁଗ ର ଆୟୁଷ ତିନି ହଜାର ନା ଚାରି ହଜାର ବର୍ଷ ଯାଇଚି ଆହୁରି ବହୁତ ଅଛି। କି-ନ୍ତୁ ଏ-ମି-ତି ଲା-ଗୁ-ଚି କି ଏବେ ଏବେ ଯେ-ମି-ତି କ-ଳି-ଯୁ-ଗ ।
ହଁ ଏଇଭଳିଆ ହିଁ ହଉଚି କଣ ପାଇଁ କେଜାଣି ଏବେ।
ଏବେ ନା ବହୁତ୍ ଅଧିକ ସବୁ କଳି ବଢିଗଲାଣି। ଦେ-ଖୁ-ଚ ଏ-ବେ ପ୍ର-ତ୍ୟେ-କ ମାନେ କଥା-କଥାରେ ସବୁ କାମ ସବୁ କରୁ
ହଁ ସେଇଆ ତ।
ଏଳୁକୁ ଆଉ ବି ପଶୁ ପକ୍ଷୀ ହତ୍ୟା ଅଧିକ ହଉଚି।
ତମ କଥା ଆସୁନି ଟିକେ।
ମୁଁ କହିଲି ଆମେ ଯେମିତି ହାଲୋ
ହଁ ଶୁବିଲା।
ଟିକେ ପଦାକୁ ପଳେଇଆସ ତମ କଥା ସତରେ ଆସୁନି।
କ ପାଇଁ
କଁ ପାଇଁ ପ୍ରୋବ୍ଲେମ୍ ହଉଚି କେଜାଣି ତମର। କଥା ତ ଆସିବା କଥା।
ଏବେ ଶୁବିଲା କି?
ହଁ ଏବେ ଶୁବିଲା।
ହଁ ମଝିରେ ମଝିରେ ତାର ଏଟା କଣ ହେଇଯାଉଚି ରହିଯାଉଚି ମୁଁ ଜାଣି-ନେଟୱାର୍କଟା ଫୁଲ୍ ଅଛି।
କଁ ହଉଥିବ ଏଇ ଆପ୍ ର କିଛି ଯେଦି ମାନେ ଅସୁବିଧା ଥିବ ଯେଦି।
ବହୁ ଟିକେ କଣ ହେଲା ଆ ଡାଲି ହେଲା କିଛିଇଲେକ୍ସନ୍ ଟାଇମ୍ ଭୋଟ୍ ଫୋଟ୍ ଦିଆହେଲା କିଛି ଗୋଟେ ମଜାମସ୍ତି ଟାଇମ୍ ହେଲା। ଏଇ ରୋଷେଇ ବହୁତ୍
ହ ହଁ ଏବେ ସେଇଭଳିଆ ହିଁ କରିଦଉଚନ୍ତି କଣ ପାଇଁ କେ ଆଣି ତାପରେ ଏବେ ଗଛ୍ ଗଛ ଫଛ ବେଶୀ ବି କଟ୍ କାଟି ଦେଉଚନ୍ତି ଯୋଉଥିପାଇଁ ବି ଗରମ ହଉଚି। ତାପରେ ବି ପଶୁ ପକ୍ଷୀ ସେମାନେ ବି ପଦାକୁ ପଳେଇ ଆସୁସନ୍ତି ତାଙ୍କୁ ସେମିତି ମାରୁଚନ୍ତି। ଲୋକମାନେ ଅବିକା ବହୁତ ବଦଳି ଗଲେଣି କଣ ପାଇଁ ଏମିତି କରୁଚନ୍ତି ନା, ନା ମଣିଷଙ୍କୁ ଶାନ୍ତି ଶାନ୍ତି ରେ ବଞ୍ଚେଇ ଦଉଚନ୍ତି ନା ପଶୁ ପକ୍ଷୀଙ୍କ ବି ସାତିରେ ବଞ୍ଚେଇ ଦଉଚନ୍ତି କାହାକୁ ବି ଶାନ୍ତି ଶାନ୍ତି ରେ ବଞ୍ଚେଇଦଉନାଆନ୍ତି।
ହେଇଗଲେଣି କେମିତି କଣ କରିବ ଏବେ ସେମାନେ ତ ବଡ ଲୋକ ତାଙ୍କ ମାନଙ୍କୁ ତାଙ୍କର ପଇସା ଅଛି ସିଏ ଆଣି ଗୋଟେ ଗୋଟେ ଲଗେଇଦଉଚନ୍ତି
ଲଗେଇ ଦେଲେ। କଣ ହବ ଘ ଆଗରୁ ଯେମିତି ପୁଣି ଏସି ଯେତେବେଳେ ନଥିଲା, ସମସ୍ତେ ପୁଣି ଚଳୁଥିଲେ ନା ନାଇଁ କିନ୍ତୁ ଅ ସବୁ ଗଛ କାଟି ଦଉଚନ୍ତି ନା?
ମଧ୍ୟମିକ ପରିବାର ହଇରାଣ
ଆଗରୁ କଣ ଘର ପାଖେରେ ସମସ୍ତଙ୍କର ଗଛ ଥିଲା।
ଏବେ ସବୁ ଗଛ କାଟି କି ସବୁ ଘରେ ଅଧିକ ଅଧିକ ଗାଁ ରୁ ଉଠି ଆସିକି ସହର ରେ ଲୋକ
ହଁ ସେପଟେ ଗୋଟେ ଅଛି ବି ବଜାରର ସ ମାନେ ବଜାର ପାଖେରେ ସେଟି ଗୋଟେ ଜଙ୍ଗଲ ଥିଲା ତାକୁ ଅବିକା କାଟି କୁଟା କୁଟା କରି ତାକୁ ଏବେ ଘର କରିସାଇଲେଣି ପୁରା।
ଏବେ ତ ପ୍ରତ୍ୟେକ ରାସ୍ତାରେ ଯିବୁ ସେପଟେ ବହୁତ ଥାଏ ଏବେ କିଛି
ହଁ ସେଇଆ ତ।
ଲୋକମାନେ ଏତେ ଯୋଉଁ ଗଛ ଫଛ ସବୁ କାଟିଦେଲେ। ଏ ଏଥିପାଇଁ ବି ଦେଖିବା ମଝିରେ ମଝିରେ ଗାଁରେ ହାତୀ ଳଳେଇ ଆସେ ଭାଲୁ ପଳେଇ ଆସେ ଏପଟେ ପଳେଇଆସନ୍ତି ଯାହା ଦ୍ଵାରା ଲୋକମାନେ କ୍ଷତିଗ୍ରସ୍ତ ହେଉଚନ୍ତି।
ସେଇଭଳିଆ ହିଁ ତ କଥା ଏବେ ସେଇ ପଦ ପୁଣି ସେମାନେ ଆସିଲେ ତାଙ୍କୁ ମାରେ ଗୋଡା ସବୁ କର ଏମିତି କରୁଚନ୍ତି। ତାଙ୍କୁ କଁ କରିବୁ ଆଉ। କାହା ମାନେ କହିଲି ବା ଗୋଟେ ମଣିଷ ହିଁ ମଣିଷର ଶତ୍ରୁ ଗୋଟେ ମଣିଷ ହିଁ ଗୋଟେ ପଷୁ ପଷୁର ଶତ୍ରୁ ସମନ୍ତଙ୍କ ଶତ୍ରୁ ସିଏ।
ହୁଁ କଣ କରିଆ? ଏଇ ଭଳିଆ ସମସ୍ତ ଦୁନିଆ ଆଉ। ଯେମିତି କଳି ଯୁଗ ଚାଲୁଚି ସେମିତି ଚାଲୁ ହଉ ମୁଁ ରଖୁଚି।
ହଁ।
ହଁ।